ହଁ କଣ ଖବର ଭଲ ଅଛି।
ହଁ ମୁଁ ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ବହୁତ ଭଲ ଅଛି ମୁଁ ଭାବୁଥିଲି କି ଆପଣ ଙ୍କ ଘରକୁ ଥରେ ଯାଇଥାନ୍ତି ବୁଲିକି ଆସିଥାନ୍ତି ଭାବୁଥିଲି ଆଜି ଯାଇଥାନ୍ତି ଆପଣ ଆଜି ସକାଳୁ ସବୁ ଖିଆପିଆ ସାରିଲେଣି।
ସରିଗଲାଣି ଆଉ ଆପଣଙ୍କର ଟିକେ ମାନେ ଯୋଉ ପବନ ସାଉଣ୍ଡ ବହୁତ ଅଧିକ ହଉଛି ଆପଣ କିଛି ବାହାରେ ଅଛନ୍ତି କି?
ନାଇଁ ନାଇଁ ଏବେ ସତରେ ପବନ ସାଉଣ୍ଡ ହଉଛି ଆଉଥରେ କହିଲେ ପବନ ସାଉଣ୍ଡ ହଉଛି।
ହଁ ଏବେ ବି ପବନ ସାଉଣ୍ଡ ହଉଚି ଆଉ ବୋଧେ ଯାହା ଲାଗୁଚି ଫ୍ୟାନ୍ ସାଉଣ୍ଡ ହଉଛି ବୋଧେ। ବହୁତ ଜୋର ସେ କିନ୍ତୁ ହଉଛି।
ସତରେ ଏବେ ବି ବହୁତ ଜୋର ସେ ଲାଗୁଚି।
ହଁ ସାଉଣ୍ଡ ତ ଶୁଭୁଛିି ଆଗରୁ ଯେମିତି ଶୁଭୁଥିଲା।
ଆଚ୍ଛା ଆଚ୍ଛା ହଉ ମୁଁ କଣ କହୁଥିଲି କି ଆପଣ ଆଜି ସକାଳେ କଣ ଖାଇଛନ୍ତି।
ମୁଁ ତ ଆଜି ସକାଳେ କିଛି ଖାଇନଥିଲି ଏଇ ଦଶଟା ବେଳକୁ ଖାଇଥିଲି ମାମା ରୋଷେଇ କରିଦେଇଥିଲେ ଯୋଉ ମକା ସବୁ ମିଳେନି ମକା ମିକ୍ସଚର ଆଉ ଯୋଉ ଗୋଟେ ଗୋଟା ମକା ମିଳେ ଯୋଉଟାକୁ ଘରେ ଆଣିକି ଛାଆଣିକି ଖାଆନ୍ତି। ସେଇ ମକା ଖାଇଥିଲି ତାପରେ ଆଉ ଖାଇଥିଲି। ମୁଁ ରୁଟି ଛୁଇଁ ଆଳୁ ଭଜା ତାପରେ ଯୋଉ ଗୋଟେ ପିଠା ଖାଇଥିଲି ଇଟିଲି ପିଠା ତାପରେ ମୁଁ ଗୋଟେ ଜାଗାକୁ ଯାଇଥିଲି ସେଇଠୁ ଆସିଲା ବେଳେ ଦହିବରା ଖାଇକି ଆସିଥିଲି ଆଉ
ବାପରେ ଆପଣ ଏତେ ସବୁ ଖାଇଛନ୍ତି ଦହିବରାରେ ସେ କଣ କଣ ସବୁ ପକେଇଥିଲେ।
ଦହିବରା ରେ ଝଆମେ ଯୋଉଠି ଖାଇଥିଲୁ।ଆମେ ସେଠୁ ଫାଷ୍ଟ ଟାଇମ୍ ଖାଇଲୁ, ତା ଟେଷ୍ଟ ଏତେ କିଛି ଭଲ ନଥିଲା।ଆଉ ସେ ଦହିବରାରେ ଆମେ କୋଡିଏ ଟଡଙ୍ଗାରେ ଖାଇଲୁ କାରଣ ଏତେ ସାରା ଜିନିଷ ଖାଇକି ଯାଇଥିଲୁ ନା ଘରୁ ସେ ଯରେ ଆମେ କୋଡ଼ିଏ ଟଙ୍କାରେ ଖାଇଲୁ ତାପରେ ସେ ଯୋଉ ଆମେ ଯୋଉ କୋଡ଼ିଏ ଟଙ୍କାରେ ଖାଇଲୁ ଦହିବରା ସେ ତ କୋଡ଼ିଏ ଟଙ୍କାରେ ତିନିଟା ଦଉଥିଲେ। ତାପରେ ଆଗରୁ କିନ୍ତୁ କୋଡ଼ିଏ ଟଙ୍କାରେ ସମସ୍ତେ ଚାରିଟା ଦଉଥିଲେ, ଏବେ ତ ଜଣେ ଜଣେ କୋଡ଼ିଏ ଟଙ୍କାରେ ତିନିଟା ଦିଟା ଆଉ କୋଉମାନୋନ କୋଡିଏ ଟଙ୍କାରେ ଟୋଟାଲି ଦଉ ହି ନାହାନ୍ତି।ସେଠି ଯୋଉ କୋଡିଏ ଟଙ୍କାରେ ଦେଇଥିଲେ ଯୋଉ ସେଥିରେ ତିନିଟା ବରା ଥିଲା ତାପରେ ସେଥିରେ ଆଳୁଦମ୍ ଦେଇଥିଲେ, ମଟର ଯୋଉ ଘୁଗୁନି ଯୋଉଟା ଯୋଉ କହୁଛନ୍ତି ସେଇଟା ପକେଇଥିଲେ, ତାପରେ ସେଇଥିରେ ପିଆଜ ଆଉ ସେଉ ଆଉ ଟିକେ ମକାର ଯୋଉ ମିକ୍ସଚର ଟା ମୁଁ କହିଲି ସେଇ ଯୋଉ ମକାର କିନ୍ତୁ ସେଇଟା ଯୋଉ ଗୋଟା ଛଣା ମକା ଟା ଯୋଉଟା ମୁଁ ଖାଇଥିଲି। ସେଇଟା ଖାଇଥିଲେ ପକେଇଥିଲେ ସେଥିରେ ତାପରେ ସେଥିରେ ପିଆଜ ପକେଇଥିଲେ ଏତିକି ପକେଇଥିଲେ ଆଉ ଆମେ ଯେତେବେଳେ ଖାଇସାରିଲୁ ଆମେ ଭାବୁଥିଲୁ ତରକାରୀ ଆଉ ଟିକେ ମାଗିବୁ ବୋଲି ଆଉ ମାଗିଲୁନୁ କାରଣ ଆମେ ଯୋଉ। ଅଳ୍ପରେ ଖାଇଛୁ ନା ହଁ ତିରିଶ ଚାଳିଶ ଟା ଖାଇଥିଲେ ସେମାନେ ଦେଇଥାନ୍ତି। ଡବଲ ତରକାରୀ କିନ୍ତୁ ବ୍ରହ୍ମେଶ୍ଵର ପାଖରେ ବି ଗୋଟେ ଜାଗାଟା ଅଛି।ସେମାନେ ବହୁତ ଭଲ ଦିଅନ୍ତି ଇଏ ମାନେ ଆମର ଜଣେ ତରକାରୀ ସରିଗଲା ଆଉ ଗୋଟେ ବରା। ଥିଲା ଆମେ ଏଟା ସେଟା ଖାଲି ଦେଖାଇଲୁ ପୁରା ଖଟା ଲାଗୁଥିଲା ମାନେ ଏମିତି ଲାଗୁଥିଲା ମାନେ ସେ ବାସି ଫାସି ଦଉଛନ୍ତି। କି କଣ ସେମିତି ଯୋଉ ଖଟା ଲାଗୁଥିଲା ଆମେ ଆଉ ଯାହା ଭାବୁଥିଲୁ ପାର୍ସଲ ନେଇକି ଆସିଥାନ୍ତୁ ଯୋଉ ମୋର ଗୋଟେ। ଗ ଆମ ଉପରେ ଘର ଗୋଟେ ଦିଦିଟେ ରହୁଛନ୍ତି। ଆମେ କିନ୍ତୁ ଆଉ ଆଣିଲୁନୁ କାରଣ ବହୁତ ଖଟା ଲାଗୁଥିଲା।ତାପରେ ସିଏ ବି ଏବେ କଲେଜ ଯାଇଛନ୍ତି ସିଏ ଆସିଲା ବେଳକୁ ବି ବହୁତ୍ ଲେଟ ହେଇଥାନ୍ତା।ଆଉ ଏତେ ସମୟ ରହିଲେ ସେଟା ପୁରା ଖଟା ହେଇଯାଇକି ପୁରା ଖରାପ ହେଇଯିବ ସେ ଯୁଗରୁ ଆଉ ଆଣିଲୁନୁ। ଆଉ ତାଙ୍କର ଅଧିକ ବେପାର ବି ହୁଏନି ଆଉ ଆମେ ସେଠି ଯେମିତି ତାଙ୍କ ଫାଷ୍ଟ ଖାଇଲୁ, ମାନେ ଯେତେବେଳେ ତରକାରୀ ସହିତ ଖାଇଲୁ, ସେତେବେଳେ ଭଲ ଲାଗିଲା ଯେତେବେଳେ ତରକାରୀ ସରିଗଲା ଖାଲି ବରା ଯେତେବେଳେ ଖାଇଲେ ସେତେବେଳେ ଆଉ ଭଲ ଲାଗିଲାନି, କିନ୍ତୁ ତାଙ୍କ ଦହି ପାଣି ଟା ବହୁତ ଭଲ ଲାଗୁଥିଲା, ମାନେ ବହୁତ ଟେଷ୍ଟ ଲାଗୁଥିଲା ତାପରେ ସେ ସେ ଦହି ପାଣିରେ ଭୂସଙ୍ଗ ପତ୍ର ଯୋଉ ସୋରିଷ ତାପରେ ସେଟା ତ ସୋରିଷ ନା ସେଟା ଫୁଟଣ ତାପରେ ସେ ସେଇଥିରେ ଯୋଉ ଯଦି ଆପଣ ରାଗ ଖାଇବେ ତାହେଲେ ସେ ଆପଣଙ୍କୁ ଯୋଉ ଲେମ୍ବୁ ଆଉ ଯୋଉ ଲଙ୍କା ଯୋଉ ଦଳିକି ଦିଅନ୍ତି। ସେଇଟା ପକେଇବି ଦେବେ ସେଇଟା ବହୁତ ଭଲ ଲାଗେ। ମୁଁ ସେମିତି ପିଇଲି ଥରେ ଆଉ ନର୍ମାଲ ଥରେ ପିଇଲି ଦିଟା ଯାକ ବହୁତ ଟେଷ୍ଟି ଲାଗିଲା।ତାପରେ ଆମେ ତାଙ୍କୁ ପଇସା ଦେଇ ସାରିକି ଆମେ ଯେତେବେଳେ ଆସିଲୁ ଆମେ ମାନେ ସେଇଠି ଥରେ ଥରେ ଯୋଉ ଖାଲି ସେଓ ଯୋଉ ମିଳେନି ସେଇ ସେଓକୁ ଥରେ ଥରେ ଖାଇକି ଆସିଲୁ ଆପଣ ଆଜି ସକାଳେ କଣ ଖାଇଥିଲେ?
ଆ ମୁଁ ବି ଆଜି ସକାଳେ କଣ ଖାଇଥିଲି କହିଲେ ପିଠା ମାନେ ପିଠାର ଆଣସରେ ତା ଭିତରେ ହିଁ ମୋ ମାମା କଣ କରିଥିଲା ନା ଟିକେ କଞ୍ଚା ଲଙ୍କା ଦଳି ଦେଇଥିଲା ଆଉ ପିଆଜ ଚୁନ୍ ଚୁନ୍ କରିକି ପୁରା ପକେଇଥିଲା। ହଁ ମୁଁ କଥା ଆପଣଙ୍କୁ ଶୁଭୁଛି।
ହଁ ଆପଣ ଟିକେ ଫୋନ୍ ଟାକୁ ପାଖରେ ରଖିକି। ହଉ ହୁଅନ୍ତୁ।
ହଁ ମୁଁ ଫୋନ କୁ ପୁରା ପା। ପାଖରେ ରଖିକି ହିଁ କଥା ହଉଛି ଏବେ ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ହଁ ଏବେ ଶୁଭିଲ।
ଆପଣଙ୍କୁ ମୋ କ ତ ଶୁଭୁନି। ହଁ ମୁଁ ଭାବ ମୁଁ ତ ପୁରା ପାଖରେ ହିଁ ଫୋନ୍। ରଖିକି। ହଁ ମୁଁ ପୁରା ପାଖରେ ହିଁ ର ରଖିକି ଫୋନ୍ ଟା କଥା ହେଉଥିଲି ସେଇ କଥା ହିଁ ମୁଁ ଭାବିଲି କି କଣ ଇଏ। କହୁଛନ୍ତି କି ଶୁଭୁନି ବୋଲି ତ ଏବେ ତ ଶୁଭିଲା ଏବେ ଶୁଣନ୍ତୁ ମୁଁ ନା ଆଜି ସକାଳେ କଣ ଖାଇଥିଲି ନା କଣ ମୋ ମାମା କଣ କରେ ନା ଯେତେବେଳେ ଆଣ ବା। ଗୋଟେ ବଡ ତସଲାରେ ସେ ଆଣକୁ ରଖିଥାଏ ତାପରେ କଣ କରେ ନା ଗୋଟେ ଛୋଟ ତା। ଟିଆକୁ ଦୁଇ ଚାମଚ କି ତିନି ଚାମଚ ଆଣ ଯେତିକି ସେ ମୋ ପାଇଁ ପିଠା କରିବ ଦୁଇଟି ପିଠା ତ ସିଏ ସେଇ ଚାମଚରେ କଞ୍ଚା ଲଙ୍କା। ପୁରା ଚୁନ୍ ଚୁନ୍ କରିକି କାଟିକି ପକେଇ ଦିଏ ଆଉ ପିଆଜକୁ ପୁରା ଚୁନ ଚୁନ କରିକି କାଟିକି ପକେଇ ଦିଏ ପକେଇ ସାରିଲା ପରେ ତାକୁ ଗୋଳେଇ ଦିଏ ତାପରେ ସେଇ ମାନେ ଯଦି ଟମାଟର ଆମର ଥିବ ଯଦି ସେଇଟା ଥାଏ ତାହେଲେ ବି ସେଇଟାକୁ ପୁରା। ଚୁନ୍ ଚୁନ୍ କରି କାଟିକି ପକେଇ ଦିଏ ନହେଲେ କଣ କରେ ନା ସେତିକି କୁ କଣ କରେ ନା ସେଇଥିରେ ଭଲ ସେ ଟିକେ ଲୁଣ ପକେଇକି ଗୋଳେଇ ଦିଏ ଗୋଳେଇ ଦେଇକି ସେଇଟାକୁ ତାୱାରେ ରଖିକି ମୋ ପାଇଁ ହଉଛି ସେମିତି ପିଆଜ ବାଲା ପିଠା କରିଦିଏ। ଯୋଉ ପିଠାକୁ କି ମୁଁ ସବୁଦିନ ସବୁଦିନ ତ ନୁହଁ ଯେତେବେଳେ ଆମର ଆଣ ଥିବ ସେବେ ସେବେ କଣ ହୁଏ ନା। ମୁଁ ସକାଳର ବ୍ରେକ୍। ଫାଷ୍ଟ ଯଉଟା ସକାଳର ଖାଇବା ଯଉଟା ଖାଏ ସେଇଟା ଖାଇଦିଏ ଆଉ ଆପଣ ଯଉ ଦହିବରା କଥା କହିଲେନି ଜାଣିଛନ୍ତି ଦହି ପାଣିରେ। ଟିକେ ବିଟ ଲୁଣ ଆଉ ଟିକେ କଞ୍ଚା ଲଙ୍କା ଦଳିକି ଖାଇବାଟା ଏ। ଶାନ୍ତି ଏତେ ଶା। ତି ଦିଏ ମୁଁ ତ ଘରେ ବି ମଝିରେ ମଝିରେ କଣ କରେ ନା ସେ ଫୁଟଣର ଛୁଙ୍କ କୁ ଯେମିତି ଆମେ ଦହି ପଖାଳରେ ଦିଅନ୍ତି ସେମିତି ଦେଇ ଦେଇକି। କରେ ହଉଛି ମାନେ ମାନେ ଦହି ଟିକେ ଛୁଙ୍କ ଟିକେ ଆଉ ହଉଛି କଞ୍ଚା ଲଙ୍କା ଲଙ୍କା ଟିକେ ଦଳିଦେଲେ ଆଉ ବିଟ ଲୁଣ ଟାକୁ ସଭା ଲାଷ୍ଟ୍ ରେ ପକେଇ ଦେଇକି ଆଉ ହଉଛି ମାନେ ମୋତେ ସେଇଟା ଖାଇବାକୁ ବହୁତ ଭଲ ଲାଗେ ଆପଣ ଯୋଉ କହିଲେ କୋଡ଼ିଏ ଟଙ୍କାର ଦହିବରା ଏଇଟା ତ ପୁରା ସତ କଥା ଆଜି କାଲି ତ ସବୁ ପୁ ଏଠି କୋଡିଏ ଟଙ୍କାର ରହିବାର ତ ପ୍ରାୟ କୋଉଠି ଦିଆ ହିଁ ହଉନାହିଁ ଆଜିକାଲି ତ ମାନେ କୋଡିଏ ତିରିଶ ମାନେ କୋଡିଏ ଟଙ୍କା ତ ନାହିଁ ପଚିଶ ଟଙ୍କା ନହେଲେ ତିରିଶ ଟଙ୍କା। ନହେଲେ ତାପ କ୍ଵ ମାନେ ଆଗକୁ ବେଳେ ବେଳେ ତ ଷାଠିଏ ଟଙ୍କା ବି ଅଛି କୋଉଠି କୋଉ ଜାଗାରେ। ଯୋଉ କୋଡିଏ ଟଙ୍କା ଟା ଆପଣ କହିଲେ। କୋଡିଏ ଟଙ୍କାରେ ସେ ତିନିଟା ବରା ଆଉ ଛଅଟା ଆଳୁ ଦେଇଥିଲା ତ ଏଇୟଆ ଦେଇଥିଲା ତ।
ହଁ ତାପରେ ଯୋଉ ଷାଠିଏ ଟଙ୍କାରେ ଯୋଉ କହୁଛନ୍ତି ଅପଣ ଆମର ଏଇ ଗଳିକୁ ଗୋଟେ ଅଙ୍କଲ ଟା ଆସନ୍ତି ତାଙ୍କର ଯୋଉ ମାନେ ଦହିବରାଟା ଟେଷ୍ଟ ବହୁତ ଭଲ ଆଉ ସେ ଯୋଉ ଦହିବରାଟା ଆଣନ୍ତି ସବୁବେଳେ କରିକି ଆଣନ୍ତି ତାପରେ ସିଏ ବିଜେପି କଲେଜ ତାପରେ ରମା ଦେବୀ ଆର ଡି କଲେଜ ଏମିତି ସବୁ କଲେଜ ପାଖରେ ସବୁ ପକାନ୍ତି କାରଣ କଲେଜ ପାଖରୁ ଯେତେବେଳେ କଲେଜ ଛୁଟି ହବ ପିଲାମାନେ ଆସିକି ଖାଇବେ ଆଉ ତାଙ୍କର ମାନେ କୋଡ଼ିଏ ଟଙ୍କାରେ ତ ଟୋଟଲି ନାହିଁ ଆଉ ଏବେ ତିରିଶରେ ତାଙ୍କର ତିରିଶ ରେ ତାଙ୍କର ଚାରିଟା ପଚାଶ ରେ ତାଙ୍କର ପାଞ୍ଚଟା ଆଉ ତାଙ୍କର ଯୋଉ ଷାଠିଏରେ ଷାଠିଏରେ ସେ ପୁରା ଆଠଟା ଦଉଛନ୍ତି ଷାଠିଏ ଟା ହଉଛି ତାଙ୍କର ଫୁଲ ପ୍ଲେଟ୍ ତାପରେ ଯୋଉ ଯୋଉ ଦହିବରା ସେଇ ଆମର ଗଳିକୁ ବି ଆସେ। ଦହିବରା ବିକ୍। ବିକ୍ରି କରିବା ପାଇଁ ସେ ତାଙ୍କର ଯୋଉ ଟେଷ୍ଟ ଟା ବହୁତ ଭଲ ତାପରେ ତାଙ୍କ ଙ୍କର ଯୋଉ ଷାଠିଏ ଟଙ୍କା। ଯଉ ଆ। ଠେଟା ବରା। ଷାଠିଏ ଟଙ୍କାରେ ଆମ ଗଳିରେ କେହି ଅଧିକ ନିଅନ୍ତିନି ନେଇକି ଅଳ୍ପ ଅଳ୍ପ ନିଅନ୍ତି ଯୋଉମାନେ ସେମାନେ ପଚାଶ ଟଙ୍କା ଦେଇ ହିଁ ନେଇଯାଆନ୍ତି ଏତେ ଟଙ୍କା ଟଙ୍କା ଦେଇକି କିଏ ଖାଇବ ଯେ ଆଉ ଆମର ଏଇ ଚାରି ଛକ ପାଖ ଏଖରେ ଗୋଟେ ଜାଗା ଟା ଅଛି ସିଏ ଦିଅନ୍ତି ସେ ତାଙ୍କର କୋଡିଏ ଟଙ୍କାରେ ଚାରିଟା ତାଙ୍କର କୋଡିଏ ଟଙ୍କାରେ ପାଞ୍ଚଟା ଆଉ ତାଙ୍କର ଯଦି ଷାଠିଏ ଟଙ୍କାରେ ଆଣିବ ତାଙ୍କର ବୋଧେ ଦଶଟା ଖଣ୍ଡେ ହିଁ ହେଇଯିବ। ଷାଠିଏ ଅଛି ତାଙ୍କର ଚାଳିଶ ଅଛି ତିରିଶ ଅଛି ପଚାଶ ଅଛି ଏମିତି ସବୁ ଅଛି ତାପରେ ଆମ ଗଳିକୁ ଆଉ ଗୋଟେ ଅଙ୍କଲ ଆସନ୍ତି ତାଙ୍କର ସିଏ କିନ୍ତୁ କୋଡିଏ ଟଙ୍କାରେ ହିଁ ସିଏ ହିଁ ଅଧିକ ଦିଅନ୍ତି ସେ କୋଡିଏ ଟଙ୍କାରେ ଟୋଟାଲ ଛଅଟା ବରା ଦିଅନ୍ତି ଆଉ ସେ ଦଶ ଟଙ୍କାରେ ବି ବରା ଦିଅନ୍ତି ଦଶ ଟଙ୍କାରେ ତାଙ୍କର ମାନେ ଦଶ ଟଙ୍କାରେ ସେ ଆଗରୁ ଚାରିଟା ବରା ଦଉଥିଲେ ଏବେ କେତେଟା ଦଉଛନ୍ତି କେଜାଣି କିନ୍ତୁ ଏବେ ସିଏ କୋଡିଏ ଟଙ୍କାରେ ଛଅଟା ହିଁ ଦଉଛନ୍ତି। ଆଗରୁ କମ୍ ଦଉଥିଲେ ଏବେ ଟିକେ ଅଧିକ ଦଉଛନ୍ତି ଆ ଆଉ ତାଙ୍କର ଟେଷ୍ଟ ବି ବହୁତ ଭଲ ଲାଗେ।
ହଁ ମାନେ ଆପଣ ଯୋଉଟା କହିଲେ ସେଇଟା ସତ କଥା ମୁଁ ବି ସେଇଠି ଖାଇଛି ଦଶ ଟଙ୍କାରେ ଚାରିଟା ବର ହେଲେ ବଳର ଆକାର ଟିକେ ଟେ ଛୋଟ କିନ୍ତୁ ବହୁତ ଭଲ ଲାଗେ ହଉ ତାହେଲେ ଆମେ କେବେ ମିଶିକି ଦହିବରା ଖାଇବାକୁ ଯିବା କେବେ ତାହେଲେ ମୁଁ ଭାବୁଛି କି ରଖୁଛି ଆପଣ ଯାଆନ୍ତୁ। କଣ କରିବେ ମୁଁ ରଖୁଛି।
ହଁ ରଖୁଛି ମୁଁ।